ହଁ ହ୍ୟାଲୋ ମଣିଂ।
ଶୁଭ ସକାଳ।
କଣ କରୁଚୁ ସାଙ୍ଗ?
ନାଇଁ ଏମତି ବସିକି ଦେଖୁଥିଲୁ ଆଉ ଟିଭିରେ ଆଉ ଦେବସ୍ନାନ ପୂର୍ଣ୍ଣିମା। ଆପଣ?
ମୁଁ ଏଠି ଉଠିକି ବସିଛି ଆଉ।
ଆଚ୍ଛା। ଆପଣ ପୁରୀ ଯାଇନାହାଁନ୍ତି ଆଜି, ଠାକୁରଙ୍କୁ ଦର୍ଶନ କରିବା ପାଇଁ?
ନା ଯାଇନି। ଏପଟେ ପଳେଇ ଆଇଚି ସେଥିପାଇଁ ଟିକେ ଯାଇ ହଉନି।
ଆଜ୍ଞା?
କାମ ଟିକେ ରହିଯାଉଛି।
ଓହୋ।ଆଚ୍ଛା ଆଚ୍ଛା। କୋଉଠାରୁ ଆପଣ?
ମୁଁ ନୟାଗଡ଼ର।
ନୟାଗଡ଼ର। ଆପଣଙ୍କ ପଟେ ବି ତ ହଁ ମୁଁ ଭୁବନେଶ୍ଵର।
ହଁ। କୁହନ୍ତୁ? କଣ କହିଲେ?
ମୁଁ ଭୁବନେଶ୍ଵରରୁ କହୁଥିଲି।
ହଁ। ଆଉ କଣ ଖାଇଛନ୍ତି ନା ଖାଇନାହାଁନ୍ତି?
ହଁ, ଖାଇଛି ନା ଶାଗୁ। ଶାଗୁ ପାଣି।
କଣ ବତୁରେଇକି ପିଇଛନ୍ତି?
ଆଜ୍ଞା ଆଜ୍ଞା।
ହଁ ଆପଣ କଣ କରନ୍ତି?
ମୁଁ ପଢ଼େ। ଆପଣ?
ମୋ ସରିଲାଣି।
ଆଚ୍ଛା। ଏବେ କଣ କରୁଛନ୍ତି?
ଏବେ ଛୋଟ ଗୋଟେ ମୋମୋସ୍ ବିଜନେସ ଚାଲିଛି ଆଉ।
ଆଚ୍ଛା। ବିଜିନେସ୍ କରୁଛନ୍ତି କି?
ନିଜେ ହୋମମେଡ୍ କରିକି ମୋମୋ ବନଉଚି ନିଜେ
ଆରେ ବା ସେ ତ ବହୁତ ବଢିଆ। କଣ କଣ ବିଜନେସ୍ କରନ୍ତି? ମାନେ ଉମ୍ କଣ କଣ କରନ୍ତି? ଖାଲି ମୋମୋସ୍?
ପ୍ରାୟ ଏଟା ସେମତି
ଆପଣ ବି ତାହେଲେ ଚାଳିଶ ଟଙ୍କାରେ ନିଅନ୍ତି ପ୍ଲେଟ୍?
କଣ କହିଲେ?
ଆପଣ ବି ମୋମୋ ପ୍ଲେଟ ଚାଳିଶ ଟଙ୍କା ନିଅନ୍ତି?
ନା ତ।
ଆଉ?
ଆମର ଏବେ ଟିକେ ଅଲଗା।
ହଁ ହଁ ହଁ। ଅଧିକ ନିଅନ୍ତି?
ମାନେ କେ ଏଫ୍ ସି ରହୁଛି, ଛଅ ପିସ୍ ପଚାଶ
ଆଜ୍ଞା।
ଷ୍ଟିମ୍ ରହିବ ପାଞ୍ଚ ପିସ୍ ତିରିଶ।
ଆଜ୍ଞା। ଆଚ୍ଛା ଆଚ୍ଛା। ହୁଁ ଯାହଉ ଯାହଉ। ଓ ଉଁ ବ୍ୟବସାୟ କରୁଛନ୍ତି ଆଉ, ଛୋଟ କଥା ନା କଣ?
ଆଉ ମୋମୋସ୍ ଖାଇବାକୁ ପସନ୍ଦ ଲାଗେ ଆପଣଙ୍କୁ?
ହଁ ହଁ ବହୁତ ବଢିଆ ଲାଗେ ତ ମଣ୍ଡା ପିଠା ଭଳିଆ ଲାଗେ ନା। ଫ୍ରାୟ ଷ୍ଟିମ୍ ବାଲା ।ଆଜ୍ଞା?
କେତେଥର ଖାଇଲେଣି?
କେତେଥର ଖାଇଲିଣି ମାନେ ଗଣିନି ବଟ୍ ଖାଇଛି।
ହୁଁ ଆପଣଙ୍କ ଏଇଟା କଣ କୋଉ ଇଏ ରେ ପଢୁଛନ୍ତି?
ମୁଁ ଆକ୍ଚୁଲି ପିଜି କରୁଚି। ଏ ଟା ମୋର ସେକେଣ୍ଡ୍ ୟିଅର ସେକେଣ୍ଡ୍ ୟିଅର। ଆଉ ଆପଣଙ୍କର ତ ବିଜନେସ୍ ଚାଲିଛି ନା ଆପଣଙ୍କ ପ୍ରପର ନୟାଗଡ? ନୟାଗଡ ରେ ତ ଆମର ଯୋଉ କଣ ସେଟା କୁହନ୍ତି ଛେନାପୋଡ ପ୍ରସିଦ୍ଧ ଆପଣ ମୋମୋ କଣ କଣ କରୁଛନ୍ତି?
ଏମିତି କହିଲେ ହବ କି ମାନେ
ନାଇଁ ନାଇଁ ସେମିତି ନା ନା ସେମିତି କିଛି ନାହିଁ ବଟ୍ ମାନେ ଆପଣଙ୍କର ତ ସେପଟେ ବହୁତ ଛେନାପୋଡ ପ୍ରସିଦ୍ଧ ନା?
ହୁଁ ପ୍ରସିଦ୍ଧ ହେଲେ କଣ ଆମେ ଛେନାପୋଡ କରିବୁ?
ବଡ଼ ଗାଈଙ୍କରେ ମନେ ମୁଁ ଏମିତି କହିବି ଆଉ।
ଆପଣ ମୁଁ ମାନେ ଧର ଚି ତମର ଚିକେନ ଡେଲି ଡେଲି ଖାଇବେ?
ନାଇଁ ନାଇଁ ଚିକେନ ହଁ। ହଁ ନାଇଁ ଚିକେନ ତ ଡେଲି ଡେଲି ଖାଇ ହବନି। କିନ୍ତୁ ହଁ କିନ୍ତୁ ଅ ଯେତେବେଳେ ଖାଇବ ଭଲ ତ ଖାଇବ ନା ଯେମିତି ଛେନାପୋଡ ମୁଁ ଯେମି ତି ଆପଣଙ୍କୁ କହିଲି ସେଇଭଳିଆ ଆଉ।
ହଁ ଆସନ୍ତୁ କେବେ ଖାଇବେ ଏଥିରେ କିଛି ଅ
ହଁ ହଁ ନିହାତି ନିହାତି। ନୟାଗଡ କେବେ ଯାଇନି? ନୟାଗଡ ନୟାଗଡ କେବେ ଯାଇନି ହଁ କେବେ ଯି ବି ଯଦି ଆପଣଙ୍କୁ କହିବି ଆଉ।
ଠିକ୍ ଅଛି ଆସିବେ ମୁଁ ମୋମୋସ୍ ଖାଇକି ଯିବେ ଛେନା ପୋଡ଼ ଖାଇବେ କି ସେ ଜାଣିନି
ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଆମ ଘରେ ସାନ ଭଉଣୀଟେ ଅଛି ମୁଁ ଆଉ ମାମା ଅଛି। ବଡ ଦିଦି ଅ ଥିଲା ସେ ବାହା ମ୍ୟାରେଜ ସରିଲାଣି ତାର।
ଆଚ୍ଛା ଆଚ୍ଛା ଭଲ ଆଉ। ସୁଖୀ ପରିବାର।
ସୁଖୀ ପରିବାରେ କଣ ଦୁଃଖ ପରିବାରେ କୁହ? ଓଡିଆରେ କହିଲେ ହବକି ଆଉ କଣ କରିବା ଖାଲି ଖ ବି ଖାଉଛି।
ହଁ ନିଜ ନିଜ ପରିଶ୍ରମରେ ନିଜ ପରିଶ୍ରମରେ ଖଟିକି ଖାଇଲେ ଭଲ ଲାଗେ ଆଜ୍ଞା।
ଭଲ ଲାଗେ ଯେ ଅଧିକ ପରିଶ୍ରମ ହଉଛି।
ହଁ ପରିଶ୍ରମ ତ କରିବାକୁ ପଡିବ ନା?
ପୁଅ ପିଲା ଜୀବନ ଭାରି କଷ୍ଟ।
ଓ ହଁ ସମସ୍ତେ ସେଇଆ କୁହନ୍ତି ଜୀବନ ଟା ହିଁ ଆକ୍ଚୁଲି କଷ୍ଟ ସେ ପୁଅ ହଉ କି ସେ ଝିଅ ହଉ ସମସ୍ତିଙ୍କର ଗୋଟେ ଗୋଟେ ଥାଏ ନା। ସମୟ ସେଇଭଳିଆ ଆଉ।
ତ ଆପଣ ଭାବିଲେ କି
ମୋର ଭାଇ ଅଛନ୍ତି ବଡ ଭାଇ। ବାପା, ମାମା, ମୁଁ।
ହଁ।
ଆମେ ଚାରି ଜଣ ଆଉ।
ତମ ଭାଇ କଣ କରୁଛନ୍ତି?
ଭାଇ ଅଛନ୍ତି ପ୍ଲାଣ୍ଟ ରେ ହଁ ଇଣ୍ଡଷ୍ଟ୍ରିଆଲ୍ ପ୍ଲାଣ୍ଟ। ଯୋଉ ସେ ସେଥିରେ ଅଛନ୍ତି ମ୍ୟାନେଜର। ବାପା ଅଛନ୍ତି ପ୍ରାଇଭେଟ କମ୍ପାନୀରେ ମମି ହଉଛନ୍ତି ହାଉସ ୱାଇଫ୍। ଆପଣ ମମି କଥା ପଚାରିଥାନ୍ତେ ସେଥିପାଇଁ ମୁଁ ଆଗୁଆ କହିଦେଲି ମାଆଙ୍କ
ଏକା କଥା ଜେମିତି ହେଲେ ପଚାରିଥାନ୍ତି କହିଦେଲ ଆଉ।
ଓ ହୋ ଆଛା ଆଜି ଆପଣଙ୍କର ରୋସେ ସେଇ କହୁଛି ଆଜି ତ ପୂର୍ଣ୍ଣମୀ।
ଆଜି ବି ଯାହା ଗୋଟେ ସାଧା ମାଧା ହବ ଆଉ କଣ? ହଁ ଆଜି ତ ମୁଁ ମୋମୋଜ କରିନି ଆଜି। ଆଜି ଟିକେ ବନ୍ଦ କରିବି ଷ୍ଟଲ ତାପରେ ସ୍ନାନ ପୂର୍ଣ୍ଣିମା କିଏ ଖାଇବେ ନନଭେଜ୍ କି ନନଭେଜ
ଆପଣଙ୍କପଟେ ତ ନୟାଗଡ ନୟାଗଡ ନା ନୟାଗଡ ମାନେ ତ ସେପଟ ସେଇଟ୍ ରେ ସେ ଯୋଉ ମନ୍ଦିର ବି ଥିବ ନା ସେ ଯୋଉ କଣ ରାମ ମନ୍ଦିର ମଣିନାଆକ ସେପଟେ ନା ପ୍ରତ୍ୟେକ ଗଡ ରାମ ମନ୍ଦିର। ହୁଁ ପ୍ରତ୍ୟେକଡ ରାମ ମନ୍ଦିର ଅଛି ହାଉ
ଅଛି ଦକ୍ଷିଣାଳୀ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି।
ଭଳିଆ ଗହଳି ଥିବ ନା? ହୁଁ ଆରେ ଏମିତିରେ ଗାଁ ଗହଳିରେ ବି ଯେତିକି ଜଗନ୍ନାଥ ମନ୍ଦିର ଅଛି ସବୁଠି ଗହଳି ଅଛି।
ହଁ ପ୍ରାୟ ଅଛି ଗହଳି ରହିବ।
ଠାକୁରଙ୍କର ପୂଜା ନା ଗହଳି ସବୁଠି ଅଛି ଯାହା ହଉ ବର୍ଷକେ ଥରେ
ଅ ମାନେ ଖୁସି ଲାଉଛି ଠାକୁର ବାହାରିକି ତ ଆସିଛନ୍ତି ଆମକୁ ଦେଖିବା ପାଇଁ।
ହଁ ହଁ ସେଇପା ଏମିତି ଠାକୁର ସେ ବର୍ଷକୁ ଥରେ ସମସ୍ତେ ଦେଖିବାକୁ ଚାହିବେ ଆମେ ଦେଖିବାକୁ ବର୍ଷେ ହେ ସେ ବର୍ଷକୁ ଥରେ ଆମ ତମର ଗୋଟେ କିଏ ଆସିଛି ହାରି? ଏମଟି ଆଉ
ଆମର ଆଜି ରୋଷେଇ ହବ ହବ କଣ? ହେଇ ସାରିଲାଣି ଭାତ ଡ଼ାଲି। ପୋଟଳ ଆଳୁ ତରକାରୀ। ସେଇ ବଳିଆ ଆଉ ହ
ଆମେ ଯଦି ଭଲ ରେ ଖାଇବା ପେଟକୁ ଟିକେ ଆଉ
ଆଜ୍ଞା।
ପେଟ ଟା ତାହେଲେ ଭଲ କିନି ଖାଇବେ ସାଧା ଆଇଟମ୍।
ହଁ ସାଧା ଜିନିଷ ମାନେ ତ ଭଲ କି ତ ଖାଇବାକୁ ପଡ଼ିବ ନା।
ହୁଁ।
ଆ ଆପଣଙ୍କ ଆଡେ ତ ବୁଲିବାକୁ ଯାଇଥିବେ କୁଆଡେ ଜମ୍ହା ଯାଇନାହାନ୍ତି?
ବୁଲିବାକୁ ନା ଏବେ ଗହଳି ଅଛି ଏବେ ବୁଲିବାକୁ କୁଆଡ଼େ ଯାଇନି।
ହଁ ଏବେ ଆପଣଙ୍କ କ୍ଲାସ ଚାଲିଛି ନା ବନ୍ଦ ଅଛି?
ଏବେ କ୍ଲାସ ଏବେ ନା କ୍ଲାସ ବନ୍ଦ ଅଛି। ଟି ଷ୍ଟାର୍ଟ ହେଇନି ଭୁ ଆଉ। ତାହେଲେ ଏମିତି କଥା ଆଜ୍ଞା ହଁ ହଁ।
ଜଏନ୍ ମାନେ ହେଇନି ଆଉ।
ହଁ ନାଇଁ ହଁ ଷ୍ଟାର୍ଟ ହେଇନି ହଁ ଏବେ ତ ଖୋଲିଲା ନା ଏବେ ଷ୍ଟା ହେଇନି ଆଉ।
ଛୋଟ ପିଲାଙ୍କର ହେଇଗଲାଣି ନା ସେଥିପାଇଁ ଛୋଟ ପିଲାଙ୍କର ହେଲାଣି ପ୍ଲସ୍
ହଁ ହଁ ଏବେ ତ ଦେଖୁଛ ନା ବହି ଗୁଡ଼ା କେମିତି ଚେଞ୍ଜ ହେଇ ହେଇଛି ଭଗବାନ ପିଲାଙ୍କ ଭବିଷ୍ୟତ ମୋହନ ମାଝି ସାରଙ୍କ ହାତରେ।
ଓ ଓଡିଆରେ ଇଂଲିଶ ଇଂଲିଶରେ ହିନ୍ଦୀ ସବୁ ମିଶିଯାଇଚି।
ହଁ ପା ମାନେ ଯାହା ଆମ ପଢା ସରିଯାଇଛି ନହେଲେ ଭାଇ ଏଇ ମାନେ ମ୍ୟା ଏକ୍ସଜାମ ଦିନ ଆମେ କଣ ରଜ ଦୋଳି ବସିକି ଖେଳିକି ଯାଇଥାନ୍ତେ ମତେ ଯାହା ଲାଗୁଛି।
ସେଇଟା ଆଉ ଗୋଟେ ଆଉ ଗୋଟେ କୁହ ଗୋଟେ ଅଛି ନିମ୍ବୁଡ଼ା ନିମ୍ବୁ
ହଁ ହଁ ସେମାନେ ପଢ଼ିବେନି ସେମାନେ ଗୀତ ଶୁଣି ଦେଇକି ପଳେଇବେ।
ଆଉ ଆଉ କଉ ହେଇଟି ଗୋଟେ ଅଛି କ୍ୟାଲେଣ୍ଡରୋଟା କ୍ୟାଲେଣ୍ଡର ଅ
ଟୋଟାଲି କ୍ୟାଲେଣ୍ଡର ହଁ ଏଥର ନୂଆ ନୂଆ ମେ ବି କିଛି ଚେଞ୍ଜେସ୍ କରିବେ ଆଉ। ଆମ ଓଡିଶା ପିଲାଙ୍କ ଉପରେ ଆଉ ଅଲଗା କୋଉ ଷ୍ଟେଟ ରେ ତ ହେଇପାରୁନି ରାଜ୍ୟରେ ଆମ ରାଜ୍ୟରେ କିଛି ଗୋଟେ ଟେ ନୂତନ ପଦ୍ଧତିରେ ସେ ଚେଞ୍ଜ କରିବେ।
ହଁ।
ହୁଁ। ତାହେଲେ ଆପଣ ଛୋଟ ବିଜନେସ୍ କରନ୍ତି ଆଉ ସେ ଏଥିରେ ଆପଣଙ୍କର ଚାଲେ ନା ଯା ହଉ ଭଲ। ଯାହାଉ ଶୁଣିକି ଭଲ ଲାଗିଲା ଯେ ମାନେ ଆଜିକାର ଯୋଉ ଯୁବପିଢ଼ି ଅଛନ୍ତି ଆ ଆମର ସେ ଯୋଉ ଧାରାକୁ ଗଲେଣି। ସେପଟକୁ ନ ଯାଇକି ଆପଣ ଆପଣଙ୍କର ଗୋଟେ ବ୍ୟବସାୟ ଷ୍ଟା
କଣ କରିବା ଆମ କମସିଆଟ ସେଇଟା କମର୍ସିଆଲ ମାନେ ଟିକେ ଯେହେତୁ ଉ କମ ପଢ଼ୁଛୁ ଏଇ ବିଜିନେସ ଉପରେ ଚାଲିବ ନା
ଆଚ୍ଛା ତ ଆପଣଙ୍କୁ ତ ସେତିକି ମାନେ ସେତିକି ଆପଣଙ୍କର ହେଇଯାଉଛି ମାନେ ଯେତିକି କି? ମିଳୁଛି ପଇସା ମାନେ ସେଥିରେ ସେଥିରେ ଆପଣଙ୍କର ସେ ସବୁ ଜିନିଷ କିଣିକି ବି ସେଥିରେ ମାନେ କହୁ ଆପଣଙ୍କ ପାଇଁ ଓଏଷ୍ଟରେ ରହୁଛି
ତର ଗୋଟେ ମୁ କହୁଛି ନର୍ମାଲ ଗୋଟେ
ହୁଁ।
ଆମର ଏଟା କଣ? ମନେ କରୁଛି କିଟା କଣ ହୁଅନ୍ତା କ ହେଟା ଉଁ ଏ ସାଇ ସିଏ ତଳ ପୁଷ୍ଟ କଣ?
ଇଏସ୍ଆଇଙ୍କର ତଳ ପୋଷ୍ଟ।
ଏ ଏସ ଆଇ।
ଏସଆଇ ଙ୍କର କଣ କନେଷ୍ଟବଳ ମୁଁ ଜାଣିନି।
ସେମିତି ଆଉ ତାଙ୍କ ତଳପୋଷ୍ଟ କି ଉପରପୋଷ୍ଟ ଯେତିକି ଅଛି। ମାନେ ଇନକମ ତାଙ୍କର ମାସକୁ ସେତିକି ମୋର ହେଇ ଦିଆଯାଉଛି।
ବା ତାହେଲେ ତ ବଢିଆ।
ସେମିତି କା ମୁଁ ନର୍ମାଲରେ କହୁଛି।
ଯା ହଉ ଭଲ। ଆଉ ଘରେ ଆ ମାଉସୀ କଣ କରୁଛନ୍ତି?
ସିଏ ଏବେ ଠାକୁର ପୂଜା ଚାଲିଛି ତାର।
ଆଉ ଦିଦି?
ସାନ ସେ ତାର ଏକ୍ସାମ ଅଛି ପ୍ଲସ ଥ୍ରୀ ତ ସେଥିପାଇଁ ପଢ଼ାପଢ଼ି ଚାଲିଛି। ମୁଁ ତାକୁ ନେଇକି କଲେଜ୍ ଛାଡିକି ଆସିବି।
ହଁ ହଁ ହଉ ଭଲ ଆଉ।
ବଢିଆ ଦୁଃଖ ସୁଖେ ଚଲେଇଆ କଥା ଆଉ। ଏମିତି ତ କେହି କଥା ହେବାକୁ ମିଳୁନଥିଲେ ଏଇଠି। ଇଏ ମାଧ୍ୟମରେ ଟିକେ କଥା ହେଇ ପାରୁଛେ ହେଲେ ସମସ୍
ଅଜ୍ଞା। ଯା ଆଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ମତେ ବି ବେଶି ଭଲ ଲାଗିଲା କିଛି କଥା ନାହିଁ। ନେକ୍ସଟ୍ ଟାଇମ୍ କେତେବେଳେ କଲ କରିବି।
ହଁ ହଁ ନିଶ୍ଚୟ ଉଠେଇବି।
ଓ ହଉ ଠିକ ଅଛି ରହିଲି ଆଉ।
ଆଜ୍ଞା। ଜୟ ଜଗନ୍ନାଥ।